ଭିତରେ କେବେ କଣ ନମସ୍କାର
ମୁଁ ଭଲ ଅଛି ଆଉ ତମେ କେମିତି ଅଛ?
ଆଜ୍ଞା ମିତ୍ର ମୁଁ ଭଲ ଅଛି।
ଆଉ ଏଇନା କଣ କରୁଥିଲ?
ଏଥିରେ ମୁତଏବେ ଆମର ଘରେ ସମୟ ବିତଉଛି ଆମ ପରିବାରଙ୍କ ସହିତ।
ଆଉ କଣ ଖାଇଥିଲ ସକାଳୁ କଣ ସକାଳୁ କଣ ସକାଳୁ ଖାଇଥିଲ?
ସକାଳୁ ଉପମା ଆଉ ଡାଲେମା ଆମେ ଖାଇଥିଲୁ ଆପଣ କଣ ଖାଇଥିଲେ?
ମୁଁ ସକାଳୁ ଖାଇଥିଲି ରୁଟି ଭଜା କ୍ଷୀର ମିଠା କଦଳୀ ଏଇଆ ଖାଇଥିଲି ଆଉ ରୋଷେଇ କଣ ହଉଚି ଗାଧୁଆ ବେଳକୁ।
ଆମର ମିତ୍ର ମଟନ ହେଉଛି ଆମର ଆଜି ଟିକେ ବାର ଅଛି ଶୁକ୍ରବାର ଟିକେ ଆଇଁଷ ବାର ଟିକେ ଅଛି। ଆମେ ଯେହେତୁ ମଟନ କରୁଚୁ ଆମେ ଖାଇବୁ
ହାଁ
ଦିହ ପାଇଁ ଟିକଏ ଭିଟାମିନ୍ ଟିକେ ଦରକାର କାରେ ଯେହେତୁ ପ୍ରୁଟିନ୍ ଦରକାରେ ଆମେ ମଟନ୍ ଟିକେ ଖାଉଚୁ।
ଆଚ୍ଛା।
ଆପଣଙ୍କର କଣ ହେଇଚି ମିତ୍ର?
ଆଜି ଆମ ଘରେ କେହି ନଥିଲେ ତ ଆଜି ମୁଁ ରୋଷେଇ କରୁଥିଲି। ଯୋଉଠୁ ମୁଁ ରୋଷେଇ କରିଥିଲି ମୁଁ ବେଶୀ କିଛି କରିନି ଭାତ କରିଚି ଡାଲି କରିଚି ଆଉ ଛୁଇଁ ତରକାରୀ କରିଚି। ଛୁଇଁ ତରକାରି କରିଚି। ଆଉ ବାରିରେ ଛତୁ ହେଇଥିଲା ଛତୁ ଆଣିଥିଲି ଛତୁ ବାହାରିଥିଲା ଆଠ ଦଶଟି ଛତୁ ଆଣିକିନା ତାକୁ କାଟିକିନା ବେଶେରେଇ ଦେଇଚି। ଆଉ ତା ସହିତ ଝୁଡ଼ଙ୍ଗ ଆଳୁ କାଟିକିନା ଛୋଟ ଛୋଟ କରି ତାକୁ ଭଜା କରି ଚି ଏତିକି କରିଚି ତା ସହିତ ଅଣ୍ଡା ଆଣିକିନା ଭୁଜିଆ କରିଦେଇବି ବୋଲି ଭାବୁଚି ଆଉ
ଆପଣ ମିତ୍ର ତ ବହୁତ ଭିଟାମିନ ଜିନିଷ ଖାଉଚନ୍ତି। ଯେହେତୁ ଆପଣଙ୍କ ଶରି ରୀର ସୁସ୍ଥ ରହିବ। ଯିତିକ ଅଁ ପନିପରିବା ଜିନିଷ ଯେତିକ ଅଣ୍ଡା ଜିନ୍ ଅଣ୍ଡା ଜିନିଷ ଖାଉଚନ୍ତି ଆପଣ? ଆପଣ ଏବେ ଦେହ ତ ସୁସ୍ ଥ ରହୁଚି।
ହଁ ହଁ ଖାଦ୍ୟ ସୁସ୍ଥ ରହୁଚି ତାପ ତଥାବି ମୁଁ ଟିକେ ଡେଲି କଣ କରେ ନା ଗୋଟା ମାନେ ପ୍ରତିଦିନେ ଦି ଦିନି ଖେଚୁଡ଼ି ଗୋଟା କରିକିନା ଖାଏ। ଖେଚୁଡ଼ି କଣ ପ୍ରସ୍ତୁତ ହୁଏ ନା ତା ଦେହରେ ଶହେ ଗ୍ରାମ ଚାଉଳ କିଏ ନେବି ଶହେ ଗ୍ରାମ ଜାଇ ନେବି ତା ଦେହରେ କୋଡିଏ ଗ୍ରାମର ଗୁଆ ଘିଅ ପଡିବ। ଆଉ କିଛି ପରିବା ପଡିବ ଯେମିତି କିି ଝୁଡ଼ଙ୍ଗ ବାଇଗଣ ଆ ଯୋଉ ଆଳୁ କଖାରୁ ଗାଜର ଏଗୁଡ଼ା ପଡ଼ିକିନା ହ ଖେଚୁଡ଼ି ହବ ଖେଚୁଡ଼ି ସହିତ ଗୋଟେ ଡାଲମା ହବ। ଆଉ ଡାଲମା ଟା ମୁଗରେ ହବ। ସେ ମୁଗ ଡାଲମା ରେ ଟିକେ ପରିବା କିଛି ପଡିବ। ଯେମିତି କଖାରୁ ପଡିବ, ଝୁଡଙ୍ଗ ପଡିବ, ଏଇ ଯା ଡାଲମା ହବ ସେ ଖେଚୁଡ଼ିଟି ଖାଇଲେ ସେଟା ଦେହ ପାଇଁ ଭଲ।
ଖେଚୁଡ଼ି ଟା ଆପଣଙ୍କ ଶରୀର ପାଇଁ ପୁରା ସୁସ୍ଥ ଦାୟକ। ଦିନ୍ ଆଚ୍ଛା। ଖାଇକି ବି ହାଲକା ଜିନିଷ ସବୁ କାମ ବି କରିହବ ଆପଣ ଯେହେତୁ କେଚୁଡି ଆମର
ହଁ ସେଟା ଭଲ ହଜମ। ହେଟା ଭଲ ହଜମ। ସେଟା ଭଲ ହୁଁ ସେଟା ଭଲ ହଜମ ହବ। ହଜମ ହବ ଆଉ ଦେହ ପାଇଁ ମଧ୍ୟ ଭଲ ତାଦେହରେ ବେଶୀ ତେଲ ଫେଲ ପଡୁନି ଆଉ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ୍ ବି ହବନି ବେଶୀ ଆଉ ଯୋଉ ଦ ଇଏ ହଜମ ଭଲ ହେଲେ ଝାଡ ଡ଼ା ଭଲ ସଫା ହବ। ଏଟା ଡ଼ା ଡାକ୍ତରମାନେ ଏଟା ହଁ ଡ଼ା ଡାକ୍ତର ମାନେ ବି କହୁଚନ୍ତି ସବୁଲୋକ ଖେଚୁଡି ଖାଇବା ଦକାରେ। ଯାହାପେଟରେ ସେ ମଧୁମେହ ରୋଗକୁ ବି କଣ୍ଟ୍ରୋଲ ଟିକେ ନିୟନ୍ତ୍ରଣ କରି ରଖିବ। ଏହିପରି ଭାବରେ ଖେଚୁଡି ମୁଁ ପ୍ରତି ଦି ଦିନ ଥରେ ଖାଏ। ଆଉ ତମେ କଣ ଖାଅ?
ମୁଁ ବି ମୋ ଦେହ ସୁସ୍ଥ ରଖିବା ପାଇଁ ଏ ମିତ୍ର ମୁଁ? ଡେଲି ଉଁ ଚାରିଟା ଅଣ୍ଡା, ଆଉ ଦଶ ଉଁ ଶହେ ଗ୍ରାମ ସୋୟାବିନ୍। ଯାହା ଫଳରେ କି ମୋ ଦେହରେ ଏ ଉମ୍ ଶକ୍ତି ମିଳିବ। ଯେହେତୁ ମୁଁ ପରିଶ୍ ପରିଶ୍ରମ ଅଧିକ କରୁଛି ତା ଫଳରେ ମୋତେ ବହୁତ ପ୍ରୋଟିନ୍ ମିଳୁଛି।
ଆଚ୍ଛା ତମେ ଯୋଉ କହୁଛ ପରିଶ୍ରମ ମଧ୍ୟ କରୁଛ, ମୁଁ ଦୁଇ ତିନୋଟି ଜିନିଷ କହୁଛି, ତାକୁ ଡେଲି ଖାଇବା ପାଇଁ ଚେଷ୍ଟା କର, ଯେମିତି କିି ଡେଲି କ୍ଷୀର ଦି ଦିଇ ଗ୍ଲାସ, ପିଇବାକୁ ଚେଷ୍ଟା କର କ୍ଷୀର ଦୁଇ ଗ୍ଲାସ ପିଇବା ଦ୍ଵାରା ତା ଦେହରେ ବହୁତ ପ୍ରକାରର ପୋଷକ ତତ୍ୱ ରହୁଛି। ରହୁଛି ପୋଷକ ଯୋଉ ବୋଇତାଳୁ ରେ ପୁଷ୍ଟି ସାର, ଶ୍ୱେତ ସାର, ଜାତୀୟ ବହୁତ ଖାଦ୍ୟ ତାହିଁରେ ରହୁଛି ସବୁ ଜିନିଷ, ଆଉ ତା ସହିତ ପରିବା କିଛି ଖାଅ, ପରିବାରେ ମଧ୍ୟ ଭଲ ପୁଷ୍ଟି ସାର। ରହୁଛି ଏଇଭଳିଆ ସ୍ନେହ ସାର, ଶ୍ୱେତ ସାର ରହୁଛି। ହେଲାଗି।
ବନ୍ଧୁ ମୋର ଗୋଟେ, ଭିଟାମନ୍ କମି ଅଛି। ଯାହା ଫଳରେ କି ମୁଁ। ଆଖି ବହୁତ ଅ ଦୂର ବାଟ ଦେଖାାଯାଉନି। ଆମର କୋଉ ସାର ଖାଇବା ଯୋଦ୍ୱାରା ଆମର ଦିହ ସଷ୍
ଆଛା ଅଛା। ତମକୁ ଯଦି କହୁଛ ଆଖି, ଜାଲ୍ ଜାଲିଆ ଦେଖାଉଛି, ତାହେଲେ ତମର ଭିଟାମିନ୍ ଏ ର କମି ଥିବ, ସେଥିପାଇଁ ତମେ ଗାଜର ଖାଇପାରିବ, କାରଣ ଶହେ ଗ୍ରାମ ଗାଜରରେ ଆମ ଦିନକୁ ଯେତିକି ଭିଟାମିିନ ଦରକାରେ ଏ ଶହେ ଗ୍ରାମ ର ଗାଜରରେ ସେତିକି ରହୁଛି, ତମେ ଯଦି ଦିନକୁ ଦୁଇଶହ ଗ୍ରାମ ଗାଜର ଆରାମ ସେ ଖାଇପାରିବ, ତମେ ଯଦି ଏଇପରି ଭାବରେ ପନ୍ଦର ରୁ କୋଡିଏ ଦିନ ଖାଇବ, ତମର ଆଖି ଜାଲ ଜାଲିଆତ ଦେଖାହବ ବନ୍ଦ ହେଇଯିବ, ତମକୁ ଦୂର ଜିନିଷ ସ୍ପଷ୍ଟ ଦେଖା ହାଁ ମ
ଯାହା ଫଳରେ କି ମତେ ବି ଦୂର ଦୃଷ୍ଟି ସବୁ ସ୍ପଷ୍ଟ ଭାବରେ ଦେଖା ଯାଇ ପାରିବ।
ହୁଁ ଆଉ ତା ସହିତ ଟିକେ ଟିକେ ମୋବାଇଲ, ଟିକେ କମ୍ ମୋବାଇଲ, ମୋବାଇଲ କମ୍ ଟିକେ ଦେଖା ଦେଖି କର, ଆଉ ଟିକେ ବାହାରକୁ କାହିଁକିନା ଟିକେ ଦୂର ଜାଗାକୁ ଅନାଅ, ଦିନଟା ବେଳାରେ, ଯାହା ଦ୍ଵାରା କି ତମ ଆଖିର, ଦୂରକୁ ଦେଖିବାର ଶକ୍ତି ବଢିବ। ତା ସହିତ ଗାଜର ଦିନକୁ ଦୁଇଶହ ଗ୍ରାମ
ମୁଁ ବି ବହୁତ ଚେଷ୍ଟା କରୁଛି ଗାଜର ବି ଭିଟାମିନ ଜିନିଷ ଏ ଖାଇବା ପାଇଁ, ଯେହେତୁ ମୁଁ ଦୂରଦୃଷ୍ଟି ନ ଦେଖିପାରୁଛି, ମୋତେ ଯେହେତୁ ଭିଟାମିନ୍ ଏ ଆବଶ୍ୟକ। ମୁଁ ଯେହେତୁ ଗାଜର ଆମର ଜାତୀୟ, ଭଟାମିନି ଜାତୀୟ ଫଳ ମୋର ଯେତିକ ଖାଇବା, ମୋର ଉଚିତ।
ଆଚ୍ଛା ତମେ ରାତିରେ କଣ ଖାଅ? ଭାତ ଖାଅ, ନା ରୁଟି ଖାଅ, ନା କିଛି ଖାଅ, ନା ନା
ମୁଁ ରୁଟିଟିଏ ଖାଏ, ସନ୍ତୁଳା ଟିଏ ଖାଏ। ଆଉ ଯଉ ଦିଟା ଅଣ୍ଡା ଅଦା ସିଝେଇ ଖାଏ।
ଆଛା।
ଏତିକି ଖାଦ୍ୟ ମୋର ସବୁଦିନ ରାତିରେ ରାତ୍ରିରେ ମୁଁ ଖାଏ।
ଆଛା। ଆଉ ମୁଁ ରାତିରେ କଣ ଖାଏ ନା ମୋର ଦୁଇ ପଟ ରୁଟି ଆଉ ମୁଁ ରାତିରେ କଣ ଖାଏନା ମୋର ଦୁଇପଟ ରୁଟି ଆଉ ମୋର ଦୁଇଶହ ଗ୍ରାମ ଚିକେନ ଆଣିବି ତାକୁ ସିଝେଇକିନା ହାଲକା ମସଲା ପକେଇେ ଘୁରୁ ଘୁରୁ କରିଦେବି। ଟିକେ ଖାଲି ପ୍ରେସର ଦେଇ ସିଝେଇ ଦେଇ ତା ଟିକେ ଘୁଡ଼ୁ ଘୁଡ଼ୁ କରିଦେଇକିନା ଟିକେ ହାଲକା ମସଲା ମଛଲି ପକେଇକିନା ବେଶୀ ମସଲା ନୁହଁ ଭିଜେଇ ଦେଇ ତାକୁ ଟିକେ ଘୁରୁ ଘୁରୁ କରିଦେଇକିନା ଟିକେ ହାଲକା ମସଲା ହସିଲି ପକେଇକିନା ବେଶି ମସଲା ନୁହଁ କମ ତେଲରେ କରିକିନା ମୁଁ ତାକୁ କରି ଖାଇଦିଏ। ଆଉ ଦିନର ଯାହା ସବୁ ତରକାରୀ ବକାରୀ ଥିବ ଗୋଟେ ତାଟିଆରେ ରଖି ଦେଇଥିବି। ଏଇ ତାକୁ ମିଶେଇକିନା ଏମିତି ବି ଖାଇଦିଏ। ଆଉ ବେଶୀ କିଛି ରୋଷେଇ କରେନି ରାତିରେ।
ଭିଟାମିନ୍ ଡି ଜାତୀୟ ଖାଦ୍ୟ ଆପଣ କଣ ଖାଉଛନ୍ତି।
ଭିଟାମିନ୍ ଡି ଜାତୀୟ ଖାଦ୍ୟ ମୁଁ କ୍ଷୀର ଦିନକୁ ପିଉଛି ତିନିଶହ ଭିଟାମିନ ଡି ଜାତୀୟ ଖାଦ୍ୟ ମୁଁ ଖୀର ଦିନକୁ ପିଉଛି ତିନିଶହ ଏକ୍ ଶ ଏମିଲି ଆଉ ଅଣ୍ଡା ଦିନକୁ ଦୁଇ ତିନିଟି ଖାଉଛି। ଆଉ ଛତୁ ମଧ୍ୟ ଖାଉଛି। ଏଥିରୁ ମୋତେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଡି ମିଳିଯାଉଛି। ଆ ତା ସହିତ ଏ ଖରାରେ ବସୁଛି କାମ କରୁଛି ଘଣ୍ଟେ ଦି ଘଣ୍ଟା ତା ଦ୍ଵାରା ବି ଭିଟାମିନ୍ ବି ବହୁ ମାତ୍ରାରେ ମିଳିଯାଉଛି ବୋଲି ମୁଁ ଭାବୁଛି।
ଆପଣଙ୍କୁ ଭିଟାମିନ୍ ଜାତୀୟ ଖାଦ୍ୟ ବହୁତ ସୁସ୍ଥ ସବଳ କରିପାରିବ ଯେହେତୁ ଭିଟାମିନ୍ ଡି ଆମର ଛି ଅଣ୍ଡା କ୍ଷୀର ଅ ଆମର ଯେତିକ ହଁ। ଆଇଁଷ ଖାଇବା ଦିନିଷ ଯେହେତୁ ଆପଣଙ୍କୁ ସୁସ୍ଥ ସବଳ କରିକି ଆଗକୁ ବି ଶକ୍ତି ମିଳିବ।
ହଁ ମୁଁ ମୁଁ ପ୍ରତି ରେଗୁଲାର ବେସରେ ଖାଏ ଆଉ ଏଭଳିଆ ଜିନିଷ ସବୁ ଖାଏ ମୁଁ ପ୍ରାୟତଃ ସବୁ ଦେଶୀ ଜିନିଷ ଖାଏ ବଜାର ଜିନିଷ କମ ଖାଏ ତେଣୁ ଘର ଗାଈ କ୍ଷୀର ହେଲା ଘରେ କୁକୁଡ଼ା ଅଛି ଅଣ୍ଡା ଦେଲା ଆଉ ଚି କେନ ତ ଆମ ଛକୁ ଆସିଲି ସେଭଳିଆ ଆମେ ଖାଉ ଏଇପରି ଭାବରେ ମୁଁ ବେଶୀ ଜିନିଷ ଖାଏ।
ଆପଣଙ୍କର ଗାଈ କେତେ ଲିଟର କ୍ଷୀର ଦଉଛି। ମିତ୍ର
ଆମର ତ ଏଇଟା ଦେଶୀ ଗାଈ ଇଏ ଜର୍ସିୀ ଗାଈ ନୁହେଁ ଏଇ ଦେଶୀ ଗାଈ ତଥାପି ତିନି ଲିଟର ପାଖାପାଖି କ୍ଷୀର ଦଉଛି ଆମର ତ ଦେଶୀ ଗାଈ ଦର୍ଶି ଗାଈ ନୁହେଁ ଦେଶୀ ଗାଈ। ତଥାପି ସକାଳେ ତିନି ଲିଟର ବା ସନ୍ଧ୍ୟା ବେଳକୁ ଦେଢରୁୁ ଦୁଇ ଲିଟର କ୍ଷୀର ଦଉଛି। ଏଇପରି ଭାବରେ ଦଉଛି ଆଉ ଦିନେ ଦିନେ ଯେତେ ଦେହ ଖରାପ ଥିବ ଟିକ କ୍ଷୀର କମି ଯାଉଛି। ଯି ଚରିବାକୁ ବାହାରକୁ ନଗଲା ବର୍ଷା ଫର୍ଷା ହେଲା ଦିନେ ଦି ଚରିବାକୁ ବାହାରକୁ ନଗଲା ବର୍ଷା ଫର୍ଷା ହେଲା ଦିନେ ଦି ଦିନି ତାହେଲେ ସେଟା ତାଲେ ହଉନି ମାନେ କ୍ଷୀର କମି ଯାଉଛି। ଆଉ ତଥାପି ମୋଟାମୋଟି ତିନିରୁ ଚାରି ଲିଟର କ୍ଷୀର ଦଉଛି ଆଉ।
ଆଉ କେମିତି କଣ ଆପଣ ଦିନକୁ ଯଦି ପାଞ୍ଚ ଲିଟର କ୍ଷୀର ବାହାରେ ଆପଣ କେତେ କଣ ବିକ୍ରି କରିକି ଆପଣ ନିଜ ଘର ପାଇଁ କେତେ ରଖିକି ପିଉଛନ୍ତି।
ସିଏ ଯିଏ ଦୁହିଁ ଯକୁ ଆସୁଛନ୍ତି ସିଏ ନେଇଯାଉଛନ୍ତି ଆମ ଘର କିଏ ଯିଏ ଦୁହିଁବାକୁ ଆସୁଚନ୍ତି ସିଏ ନେଇଯାଉଚନ୍ତି ନା ଆମ ଘରେ ନାଗି ଗୋଟେ ଏକ ଲିଟର ପାଖାପାଖି କ୍ଷୀର ରହୁଛି। ବାକି ଚାରି ଲିଟର କ୍ଷୀର ସିଏ ନେଇଯାଉଛନ୍ତି। ଯିଏ ଦୁହିଁବାକୁ ଆସୁଛନ୍ତି। ପଇସା ଦେଇକିନା ନେଇଯାଉଛନ୍ତି।
ଆପଣ ଅଧ ପାଏ କ୍ଷୀର ପିଉଛନ୍ତି ଦିନକୁ‌? ହଁ।
ନା ମୁଁ ବି ଯଉ ଦି ପାଏ କ୍ଷୀର ବି ଦଉଛି।
ଯେହେତୁ ଆପଣଙ୍କର ଶକ୍ତି ବହୁତ ମିଳୁଥିବ।
ହଁ ମୁଁ ଦିନକୁ ଦି ପାଖି କ୍ଷୀର ପି ଦଉଛି। ଆଉ ତା ସହିତ ଛେନା ଦହି ଝିଅ ପନିଅରି ବନାଉଛି ତାକୁ ମା ତା ମଧ୍ୟ ଖାଉଛି ଏଇପରି ଭାବରେ ଗାଈଟି ଯୋଉ ଘରେ ଅଛି ସେ ବହୁତ ପ୍ରକାରିଆ ସାହାଯ୍ୟ କରୁଛି ତାର ଗୋବର ହଉଛି ଗୋବରରେ ଗା
ଗାଈ ଆମର ଉପକାରୀତା ଯେହେତୁ ଆମେ ତା ଗତରୁ ଦହି, ଲୋହୁଣୀ, ଛେନା, କ୍ଷୀ ର ଯେହେତୁ ପାଉଛୁ ଆମେ ଗାଈକୁ ଯତ୍ନ ନେବା ଉଚିତ।
ଆଚ୍ଛା ଆଚ୍ଛା ହଉ ହଉ ସାଙ୍ଗ ମୁଁ ଏବେ ରଖୁଛି ମୋର ଟିକେ କାମ ଅଛି ମୁଁ ଯାଉଛି। ଆଉ ତମକୁ ମୁଁ ପରେ ପରେ କିଛି ସମୟ ପରେ କଲ କରୁଛି।
ଶୁଭସକାଳ। ମଧୁ ମୁଁ ରହୁଛି।
ହଉ ହଉ ଠିକ ଅଛି।